ହଁ କ ଏଇଠି ଅଛି ଘରେ ଅଛି ଆଉ ତମେ?
ଏଇଠି ମୁଁ ବି ଏଇଠି ହୁଁ ଭାବୁଥିଲି କଣ ଟିକେ ବନେଇବି ବୋଲିଯେ
ହୁଁ।
ହଁ ଥିଲା ପନିର୍ ଥିଲା ଘରେ ହେଲା ପନିର୍ ରେ କଣ ସବୁ ରେସିପି ହେଇପାରିବ?
ପନିରରେ ଗ୍ରେଭି ଆଇଟମ୍ ନା ଷ୍ଟାର୍ଟର ଆଇଟମ୍?
ଏଇ ରୁଟି ସହିତ ଖାଇବା ପାଇଁ? ଆଜି ତ ଏବେ ତ ରାତି ହେଇଗଲାଣି ନା ତ ରାତିରେ ତ ରୁଟି ଖାଉ ତ ରାତିରେ ରୁଟି ଖାଇବୁ ତ ସେଟା କଣ ବନେଇବୁ?
ରାତିରେ ରୁଟି ପାଇଁ ନର୍ମାଲି ଗ୍ରେଭି ଆଇଟମ ମସଲା ବନେଇ ପାରିବ ନହେଲେ ତାର ଚିଲି ପନିର ହେଇପାରିବ ତାପରେ ବଟର ପନିର ହେଇପାରିବ।
ହଁ। ଆଉ ଗୋଟେ କଣ ଯୋଉ ବଟର୍ ମସଲା ବଟର୍ ପନିର ଥାଏ ନା। ପନିର ବଟର ମସଲା। ହୁଁ ହୁଁ ଏ ଯୋଉ ଚିଲି ପନିର ଟା କେମିତି କରିବ ସେ କିଏ କହିଲୁ ସେଇଟା ବୋଧ ଇଜି ଥିବ।
ଉଁ ହଁ ଚିଲି ପନିର ଟା ବି ଇଜି ରହିବ ବେଶୀ କିଛି ନହିଁ ତମକୁ
ନର୍ମାଲି ପନିର ଗୁଡାକୁ ଟିକେ ହଳଦୀ ଲଙ୍କାଗୁଣ୍ଡ ଲୁଣ ଟିକେ ଦେଇକି ତାକୁ ଫ୍ରାଏ କରିଦିଅ।
ହଁ ଫ୍ରାୟ ମାନେ ତାକୁ କେମିତି ମାନେ ଛାଣିବ ନା ଖାଲି ଏ ତି ଅ ଯୋଉ କଣ ତେଲ ଦେଇକି ଟିକେ ଖାଲି ନର ମାଲି ହାଲକା କି ଯେମିତି ଭାଜିବା କଥା ଭାଜିବ।
ନାଇଁ ସେଇଟା ତମ ଇଛା। ଯଦି ତମକୁ ଟିକେ ମାନେ ଇଏ ପସନ୍ଦ, ଅ ମାନେ ବେଶୀ ଟିକେ ସଫ୍ଟ ପସନ୍ଦ। ତ ତାହା ଅନୁସାରେ, ତମେ ତାକୁ ନର୍ମାଲି ଭାଜି ବି ପାରିବ। ଏମିତି ଟିକେ ହାର୍ଡ ହେଲେ ବି ଚଳିବ କିଛି କଥା ନାହିଁ। ନ ତାକୁ ଟିକେ ଇଏ କରିଦିଅ ଫ୍ରାଏ କରିଦିଅ ଡିପ୍ ଫ୍ରାଏ କରିଦିଅ। ତାପରେ ତାକୁ ପାଣିରେ ଟିକେ ପକେଇଦିଅ। ଆରାମ ସେ ସେ ନରମ ବି ହେଇଯିବ ଉପରୁ ତ ଏ ମାନେ ଟିକେ ହାର୍ଡ ରହିବ, ଭିତରୁ ନରମ ବି ହେଇଯିବ।
ଓ ହୋ।
ତ ତାକୁ ଫ୍ରାଏ କରିକି ରଖିଦବ। ଦେନ ଏପଟେ ପିଆଜ ଗୁଡାକୁ ପିଆଜ ମୁଁ କହିଦଉଛି କଣ କଣ ଦରକାର, ତାପରେ କହିବି ପ୍ରୋସେସ।
ହଁ।
ପିଆଜ ରହିଲା ଆମର ରସୁଣ, ଅଦା ତାପରେ କ୍ୟାପ୍ସିକମ୍ ମୁଁ ନା ଗାଜର ବି ପକେଇଦିଏ ବେଳେ ବେଳେ, ଜ୍ୟୋତି ସବୁବେଳେ ମତେ ପାଟି କରେ। ବଟ ମତେ ଗାଜର ସେଇଥିରେ ପସନ୍ଦ। କ୍ୟାପସିକମ୍ ହଁ ଆଉ ଟମାଟ। ସବୁ ଗୁଡାକୁ ଟିକେ ବଡ ସାଇଜ କରିକି ହି କାଟିଦବା। ଆଉ ଅଦା ରସୁଣ ଯୋଉ ପେଷ୍ଟ
ତାର ମିଡ଼ିୟମ ସାଇଜ୍ ନା କୋଉ ମାନେ କୋଉ ଆକାରରେ କାଟିବ?
ପୁରା ବଡ ବଡ ପନିର ଯେତିକି ସାଇଜ ଥିବ, ଯେତିକି ସାଇଜ କରିବ। ତା ସାଇଜର ସବୁ ପରିବା ଗୁଡାକୁ ମାନେ ସବୁ ଯୋଉ ଇଏ ଗୁଡାକ ଭେଜିଟେବୁଲ ଗୁଡାକ କ କାଟିଦବ ସେଇ ଅନୁସାରେ, ତାପରେ ଅଦାର ସୁଣ ତମକୁ ଯଦି ଭଲ ଲାଗିବ, ତମକୁ ପେଷ୍ଟ କରିବ ବୋଲେ ଠିକ ଅଛି। ନହେଲେ ଅ ବ କାଟିକି ବି ପକେଇ ପାରିବ, ପୁରା ଛୋଟ ଛୋଟ କ ତାକୁ ରିଡ କରିକି ପୁରା।
ଓ ହୋ।
ଉଁ ତାପରେ ସେଟା ସରିଲା କଟାକଟି, ଆଉ କଞ୍ଚା ଲଙ୍କା
ହୁଁ।
ଆଉ ଧନିଆ ପତ୍ର ଅଛି ବୋଲେ, ସେଇଟା ଅପସନାଲ ରହିବ।
ହଁ- ହଁ- ହୁଁ।
ଓ। ଅ- ଅ -ମୁଁ କହୁଛି ପ୍ରୋସେସ ଏବେ କେମିତି ହବ? ଫାଷ୍ଟ କଡେଇରେ ତେଲ ଟିକେ ଦେଇଦବ
ହୁଁ- ହୁଁ।
ତାପରେ ଅଦା ରସୁଣ ପେଷ୍ଟ ପଡ଼ିବ।
ହଁ।
ତାପରେ କଞ୍ଚାଲଙ୍କା ପଡିବ। କଞ୍ଚାଲଙ୍କାଟା ବେଶୀ ଫ୍ରାଏ କରିବନି, ନହେଲେ ତା ଅନୁସାରେ ଆ ଆଗକୁ ଯାଇକି ତାର ଦେହରୁୁ ସବୁ ପଳେଇବ କିଛି ରହିବନି।
ଓ ହୋ।
ହୁଁ। ତାପରେ ପିଆଜ ଆଉ ବେଶୀ ସି ସି ସିଝିବନିି ବି। ତାପରେ ପିଆଜ, କ୍ୟାପସିକମ, ଟମାଟଟା ପୁରା ଲାଷ୍ଟରେ ପ ପକେଇବ ନହେଲେ ବେଶୀ ଯିବ। ଯଦି ଗାଜର କାଟି ମାନେ ପକେଇବ, ତାହେଲେ ଗୋଟେ କାମ କରିବ ଆଗ ତାକୁ ଟିକେ ଫ୍ରାଏ କରିଦେଇଥିବ, ଏଇ ଆଙ୍କ ମାନଙ୍କ ସାଙ୍ଗରେ ନର୍ମାଲି ସିଝି ପାରିବନି।
କାହାକୁ ଗାଜରଟାକୁ? ହଁ।
ତ ତା ଅନୁସାରେ ତାକୁ ଆଗୁଆ ଫ୍ରାଏ କରିଦବ, ତାକି ସେ ଟିକେ ସିଝିଯିବ।
ହଁ - ହଁ।
ତ ତାପରେ ସେଗୁଡା ପକେଇ ଦେଇକି ଟିକେ ଏମିତି ଗୋଳା ଗୋଳି କରିଦବ, ଆଉ ବେଶୀ ବି ସିଝେଇ ବନି। ନର୍ ମାନେ ବେଶୀ କଞ୍ଚାର ହେବନି କି ବେଶୀ ସିଝିବନି। ପୁରା ମଝି ଇଏଟା ତାପରେ ସେଇ
ଯୋଉଁ କଣ କଲ ହଁ ଏ କଣ କହୁଥିଲି କି ଏଇ ସବୁ ଜିନିଷ ଯୋଉ ଏମିତି କି୍ୟା କ୍ୟାସ୍ପିକମ୍ ହେଲା କି ସବୁ ଭେଜିଟେବୁଲ୍ସ ଯାହାବ ପକାଇବ। ସେଇଟା ଟିକେ କଞ୍ଚା ଥିଲେ ବି ଚିଲି ଟ ଭଲ ଲାଗେ ନା କ୍ୟାପସିକମ୍ ପିଆଜ ଟିକେ କଞ୍ଚା କଞ୍ଚା ଅ
ହୁଁ ସେଇୟା ବେଶୀ କଞ୍ଚା ନୁହଁ କି ହଁ ସେଇୟା ତ କହିଲେ ବେଶୀ କଞ୍ଚା ରହିବନି କି ବେଶୀ ସିଝିବନି ତାର ଯୋଉ ପୁରା ମଝି ଭାଗଟା। ବେଶୀ କଞ୍ଚା ରହିଗଲେ ବି ଖାଇକୁ ଭଲ ଲାଗିବନି ସେ ଜିନିଷ।
ହଁ ହଁ।
ଆଉ ବେଶୀ ସିଝି ଗଲେ ବି ପଟା ବେଶୀ ଭଲ ଲାଗିବନି ତ ତା ଅନୁ
ସିକମ୍ ଟା ହଁ କ୍ୟାପ୍ସିକମ୍ ଟା ଟିକେ କଞ୍ଚା କଞ୍ଚା ଥିବ ଯଦି ସେଇଟା ଭଲ ଲାଗେ। ଟିକେ ଖାଇବା ପାଇଁ ମାନେ ତାର ଟେଷ୍ଟଟା ମାନେ ଜଣାପଡ଼େ ହଁ ଫ୍ଲେଭରଟା ଆସେ।
ତାହେଲେ ସେଇଟା ପୁରା ସବଜି ସାଙ୍ଗରେ ମିଶିଯା।
ହଁ ହଁ ହୁଁ ହୁଁ।
ତ ଭାଇଙ୍କୁ କେମିତି ପସନ୍ଦ କରଣ ତା ଅନୁସାରେ? ତମେ ଯେତିକି ରଖିବା କଥା ରଖିବ ତାପରେ ତା ଦେହରେ କଣ ପଡିବ ମୁ ନର୍ମାଲି ମସଲା ଗୁଣ୍ଡ ଯାହା ପକେଇବା କଥା ପକେଇବ ପନିର ପକେଇଲା ତା ଦେହରେ।
ତ ଯୋଉ ଚିଲ୍ଲିରେ କଣ ମସ
ହଁ ଯଦି ଚିକେନ ମସଲା କି ମା ଏ ମସଲା ଟା ପକଉଛ ସେଟା ଟଷ୍ଟି ମାନେ ଟିକେ ଟେଷ୍ଟ ଆସେ ତାର। ସେଇ ଜିନିଷ ଟା ଖାଲି ଯଦି ପକେଇବ ଠିକ୍ ଅଛି।
ପନିରରେ ଚିକେନ କଣ ପକେଇବ ତାର ତ ପନିରର ମାନେ ତା ଫ୍ଲେଭରଟା ପଳେଇଯିବ ନା।
ହଁ ସେଇଆ ସେ ଭୁଲି ଯାଇଥିଲି କେବଳ ଯୋଉ ମାଗି ମସଆ ଟା ଆସେ। ସେଇଟା ପକେଇବ ନହେଲେ ଜିରା ଗୁଣ୍ଡ, ଧନିଆ ଗୁଣ୍ଡ। ସେଗୁଡା ପକେଇବ ଦେନ୍ ସେଟା ଟିକେ ରହିଗଲା ପରେ
ହୁଁ।
ତାପରେ ଏଠୁ ପରେ ପକେଇଦେଲା ସେଥିରେ।
ହୁଁ ହୁଁ।
ପନି ପକେଇ ଦେଲା ପରେ କର୍ଣଫ୍ଲୋର ଆମର ଆଡ କରି ରଖିିବ ସରି କର୍ଣ ଫ୍ଲୋରରେ ଟିକେ ପାଣି। ଯେତିକି ତମେ ପନିର ଆଗ ନେଇଥିବ। ତା ଅନୁସାରେ ଗୋଟେ ଚାମଚ କି ଦେଢ ଚାମଚ। କନଫ୍ଲୋର ନେଇକି ତା ଦେହରେ ଟିକେ ପାଣି ରଖିଦବ ତମର ତମେ ବହଳା ରଖ ମାନେ ଗ୍ରେଭି ବାଲା କରିବ ଆକି ଟିକେ ଡ୍ରାଏ କରିବ। ସେ ଅନୁସାରେ କରିବ ଦେନ ସେଠାକୁ ପକେଇ ଦେଲା ପରେ
ହୁଁ।
ସେଟାକୁ ପକେଇଦେଲା ଲୁଣ ବି ପକେଇଦେଲା ସେଟା ଟିକେ ଇଏ ହେଇଗଲା ପରେ ତା ଦେହରେ କଣ ଯୋଉ ଟିକେ ଚିନି ପକେଇବ ତାପରେ ଟିକେ ଅ ହଁ ସସ୍ ବି ଅଛି ସାର୍ ମୁଁ ଭୁଲି ଯାଇଥିଲି। ସସ୍‌ ବି ଆ
ସସ୍ ହଁ ହଁ ସସ୍‌ ଗୁରା ବି ପକାଇବ ନା ଏ ଯୋଉ ଆମର ହଁ କୋଉ କୋଉ ସସ୍ ପକା?
ଉଁ ଚିଲି ସସ୍ ହେଇଗଲା
ହଁ।
ଆଉ ସୋୟା ସସ୍ ହେଇଗଲା।
ହୁଁ।
ଟମାଟୋ ସସ୍ ହେଇଗଲା ଏଇ। ତିନି ଟା ଯାଙ୍କ ନର୍ମାଲି ଏଇତିନି ଟା ଯାଙ୍କ ହିଁ ପଡେ ଆଉ ଭିନେଗାର ଲାଷ୍ଟକୁ ପଡିବ।
ଭିନେଗାର ଟା ଲାଷ୍ଟକୁ ପଡ଼ିବ। ଓହୋ ମୁଁ ଯେତେବେଳେ କରେ ମୁଁ ସବୁ ସସ୍ ଗୁଡ଼ାକୁ ଆଗରେ ପକାଇଦିଏ ଭିନେଗାରକୁ କମ୍ ପାଇଁ ଲାଷ୍ଟରେ ପକାଯାଏ?
ମୁଁ ନର୍ମାଲି କରେନି। ମତେ ଟିକେ ଟାଙ୍ଗି ଫ୍ଲେର ଭଲ ଲାଗେ ଟିକେ ଖଟା ରହିଲେ। ତାପରେ ଚିିନି ଟା ବି ପଡୁଛି ଲାଷ୍ଟ ରେ ନା ପୁରା ତ ସେଇଥିପାଇଁକା ମୁଁ ଲାଷ୍ଟରେ ହିଁ ପକେଇଦିଏ।
ଚିନି ବି ପଡେକି ଚିଲି ପନିରରେ? ହଉ।
ଯେତେକ ସାରା ଚିଲି ଆଇଟମ ଦେଖିବ କୋବି ଚିଲି ହେଇଗଲା ନର୍ମାଲି ସବୁ ଚିଲି ଆଇଟମ ଟା ନା ଚିନି ପଡେ।
ହୁଁ ହୋ ହୋ।
ତ ଟେଷ୍ଟକୁୁ ବାଲାନ୍ସ କରିବାକୁ।
ଆଚ୍ଛା ଆଚ୍ଛା ତୋଠୁ ଆଜି ମୁଁ ଗୋ ଟେ ନୂଆ ଜିନିଷ ଶିଖିଲି ମାନେ ଗୋଟେ ତ ନୁହଁ ଦିଟା। ଏଇ ଯୋଉ ଭିନେଗାର ଟାକୁ ଅ ପୁରା ସସ୍ ର ସବୁ ମାନେ ପୁରା ଲାଷ୍ଟରେ ପକେଇବ।
ସେଇ ଜିନିଷ ଟା ମତେ ଭଲ ଲାଗେ ଲାଇକ୍ ମତେ ଟିକେ ଟାଙ୍ଗି ଫ୍ଲେଭର ଭଲ ଲାଗେ ଟିକେ ଖ ପାଗ ଟା ଭଲ ଲାଗେ ସେଇଥିପାଇଁକା ମୁଁ ଲାଷ୍ଟ ରେ ପକାଏ ଆଉ ସସ୍ ଗୁଡା ସେଇ ଟାଇମରେ ହିଁ ପକାଏ ପୁରା ଲାଷ୍ଟ ରେ।
ହଁ ହଁ ହଁ ଲାଷ୍ଟରେ ପକେଇଲେ କଣ ତାର ଫ୍ଲେଭରଟା ଟିକେ ଅଲଗା ଆସେ।
ହଁ। ଟିକେ ରୁହେ ମାନେ ତାର ସ୍ମେଲ ଆସେ କି ନାଇଁ କିଛି ଗୋଟେ ପଡିଛି ସେଇଥିରେ ଆଉ ଆଗରେ ପକେଇ ଦଉଛେ ସେ ଟିକ୍ ପନିର ପକେଇଲା ପରେ ଆଉ କିଛି ରୁହେନି ତା ଦେହରେ ଖାଲି ନର୍ମାଲି ତାର ମିକ୍ସ ଫ୍ଲେଭର୍ ଟା ଆସେ। ବଟ୍ ଏଇ ଜିନିଷ ଟା ନା ଆ ଜଣା ପଡେ କି ନାଇ କିଛି ଗୋଟେ ଇଏ କରୁ
ହୁଁ ହୁଁ ହୁଁ ହୁଁ ହୁ ଆଛା ଆଛା ଅ ଭଲ
ତ ଆଉ ଚିନି ଟା ଆଉ ଚିନି ପକେଇଦେଲ। ହୁଁ ଚିନି ଟା ପକେଇଦଲ ପୁରା ତାପରେ ତାକୁ ଘାଣ୍ଟି ଦବ ନରମାଲି ସେ ନର୍ମାଲି ଆମେ ସବୁ ଜିନିଷରେ ନା ଯଦି ଚିନି ଆଇଟମ କୁ ମାନେ ଚିନି ଆଇଟମ କିଛି ଗୋଟେ ମାନେ ମିଠା କିଛି ଗୋଟେ ବନଉଛେ ତାରି ଯୁ ଲୁଣ ଯେମିତି କପଲସରି ଥାଏ ଲୁଣରେ ତାର ପାଣି ହେଇଯାଏ ସେଟା ମାନେ କେମିତି ଗୋଟେ ଲାଗେ ଲାଇକ୍ ଖାଲି ଚିନିଟା ପଡିଲେ ଆମକୁ ଜଣା ପଡେନି ଟେଷ୍ଟ ଟା ଟିକେ ପାଣିଚିଆ ସେ ଯାହେଲେ ବି ଟିକେ ପାଣିଚିଆ ଲାଗେ ସେଇଭଳିଆ ଯଦି ଆମେ କିଛି ଗୋଟେ ଅ ଯୋଉ ଲୁଣ ଆଇଟମ ବନଉଛେ ଯୋଉ ସବଜି ହେଇଗଲା ଆମର ଯାହା ବି ବନଉଛେ ତ ସେଇ ଜିନିଷଟାରେ ନା ଯଦି ଚିନି ପକଉଛେ ସେଇ ଜିନିଷ ଟା ବି ବାଲାନ୍ସ ହେଇଯାଏ।
ଓ ହୋ।
ହୁଁ।
ଆଚ୍ଛା ଆଚ୍ଛା ଏଇଟା ଗୋଟେ ଭଲ ଜିନିଷଟେ ତୁ ଆଜି କହିଲୁ। ଟା ଦେଖିବା ଥରେ ଆମେ ଟ୍ରାଏ କରିବି ମାନେ ସବୁ ଲୁଣ ଜିନିଷରେ ଟିକେ ଯଦି ଚିନିଟା ପକେଇବ ତାହେଲେ ସେଇଟା ମିଠା ମିଠା ଲାଗିବନି?
ନା ମିଠା ଲାଗିବନି ଆମେ ନର୍ମାଲି ଲୁଣ ଆଇଟମ ତରକାରୀ କିଛି ଗୋଟେ ବନଉଛେ କି କଣ ଗୋଟେ ପକଉଚେ ଆ ଚିନି ଟିକେ ରହିଲା ନା। ତା ଟେଷ୍ଟ ବାଲାନ୍ସ ରହିବ ମାନେ ଏମତି ତାର ହଁ ଟେଷ୍ଟ ଟା ବାଲାନ୍ସ ରହିବ।
ହୁଁ।
ଆଉ ନର୍ମାଲି ଚିନି ଆଇଟମ ରେ ଲୁଣ ଟା ପକେଇଲେ ନରମାଲି ଚା ପିଉଚେ କି ସିମେଇ ବନଉଛେ କି ସୁଜି ବନଉଛେ ଯି ଚିନି ସେଥିରେ ପକଉଛେ ବିନା ଲୁଣରେ ତାର ଟେ ଟେଷ୍ଟ ଟା କେମିତି ହଁ।
ହଁ ମିଠା ଆଇଟମ୍ ଗୁଡ଼ାକରେ ଟିକେ ଲୁଣ ପକାଯାଏ ତାର ଫ୍ଲେଭର୍ ଆସିବା ପାଇଁ ବାଲାନ୍ସ ଟା ଆସିବା ପାଇଁ ସେଇ ଟାଇପ୍ ର ଯଦି ତମେ କିଛିଟା ତରକାରୀ ସ୍ପାଇସି ଆଇଟମ୍ କରୁଚ?
ହୁଁ।
ଟିକଏ ଯଦି ତୁମେ ଚିନି ପକାଇବ ତାହେଲେ ତାହାର ମାନେ ଫ୍ଲେଭର୍ଟା
ବାଲାନ୍ସ ହବ ସେଇଆ ଆଉ ନର୍ମାଲି ଏମ୍ ଏ ସବଜିରେ ପକାଅ ନ ପକାଉ ଠିକ ଅଛି, ବଟ ଚିଲି ଆଇଟମ ଯେତକ ବି ଚିଲି ଆଇଟମ ଗୋବି ଚିଲି କୋବି ଚିଲି ହେଇଗଲା। କି ପନିର ହେଇଗଲା କି ଆଉ କିଛି ବି ବନଉଛ ସୋୟା ଚିଲି ହେଇଗଲା। ତ ସେଇ ଅନୁସାରେ ଇ ୟା ଦେହରେ ଇଏ ପକେଇ ପାରିବ ତମେ, ଚିନି ପିଡିବ ସେଇଥିରେ ମତେ ଜୋତି ସବୁବେଳେ ମୁଁ ପା କରେ ମତେ ଏଇ ଜିନିଷବୁ ଭୁଲିଯାଏ ଯଦି ସବୁବେଳେ ମତେଟି ରେ ସେ ବନେଇ ସାରିଲା ପରେ ମତେ କହିବ ଯାହା ତୁ ସେଥିରେ ପକେଇକି ଆଉ ଥରେ ବସା ତାକୁ।
ଓହୋ।
ତାପରେ ଲାଷ୍ଟ ରେ ସେଥିରେ ଟିକେ ବ୍ଲାକ୍ ପେପର। ଆଉ ଯଦି ଗରମ ମସଲା ପକେଇବେଲେ ଠିକ ଅଛି ତାପରେ ଧନିଆ ପତ୍ର।
ହଁ। ଦେଖିବା ମୁଁ ଥରେ ଟ୍ରାଏ କରେ ତୁ ଯେମିତି କହିଲୁ ସେଇଟା ଭଲ ମାନେ ଶୁଣିବା ପାଇଁ ତ ବଢ଼ିଆ ଲାଗୁଚି, ଶୁଣିବା ପାଇଁ ନାହିଁ ଯେହେତୁ ତୁ କରୁଚୁ ତ ଜାଣିଚୁ ପ୍ରୋସେସ ଟା ତ ଏଇଟା ମୁଁ ଜାଣିନି ଥିଲି ଯେ ସବୁ ଚିଲିରେ ଟିକେ ଚି ମାନେ ଚିନି ପକାଯାଏ ସବୁ।
ହଁ ବାହାରେ ବି ପକାନ୍ତି ହଁ ନର୍ମାଲି ବାହାରେ ଭୋଜି ଏ ଯୋଉ ଇଏ ବଳେ ଦେଖିବ ପଚାରିବ ବି ସେ ଯୋଉ ଚିନି ପଡେ ସେଇଥିରେ ଚିଲି ଆଇଟମ ରେ।
ଓହୋ। କାରଣ କଣ କହିଲୁ ଏଇ ଯୋଉ ତ ଯଦେ ତକାରୀ ଫକାରୀ ବି ଯୋଉ ଚିକେନ ହେଲା କି ମ ମଟନ ହେଲା ଯେଉଁ ମସଲା ତରକାରୀ କଲେ ବି ତାର ସେଥିରେ ଚିନି ଟିକେ ପକାନ୍ତିନି। ତେଲରେ ତାର କଲର୍ ଆସିବା ପାଇଁ। ହଁ ସେଟା କୁହନ୍ତି ସେଇଟା ଟିକେ ମିଠା ଲାଗେ କାହା କାହାକୁ ବୋଲି ସେଥିପାଇଁ କେତେ ଜଣ ପ ପକାନ୍ତି ନାହିଁ ମୁଁ ଭାବେ ଯେ ତରକାରୀଟାକୁ ମିଠା କରିଦବ। ସେଥିପାଇଁ ବି ମୁଁ କେବେ ପକାଏନି ସେ ଯେଉଁ ଚିଲି ଚିନିଟାକୁ।
ପୁରା ମ ମାନେ କଣ ସେଟା କୁହନ୍ତି କ୍ୟାମଲାଇଜ୍ ହେଲା ପରେ ଯାଇକି ଆମେ ସେଥିରେ ପିଆଜ ପକଉ ଜଣେ ଜେ ପକେଇ ଦିଅନ୍ତି ସେମିତ ତ ସେଇଥିଟା ସୁଇଟନେସ୍ ଟା ତ ରହିଯିବ ଆଉ କ୍ୟାମଲାଇଜ ହେଇଗଲା ପରେ ତା ପକେଇଲା ପରେ ଖାଲି କଲରଟା ହି ରହିବ ସେଇଥିରେ।
ଓହୋ ହଁ ସେଇଟା ବି ସେ ମାନେ ତେଲଟା ଗରମ ଥିବ ସାଙ୍ଗେ ସାଙ୍ଗେ ଚିନିଟା ପକାଇଦେଲେ ବି କେତେ ଜାଗାରେ ଟିକେ ପୋଡ଼ିଯାଏନି?
ହୁଁ ହୁଁ ଯଦି ବେଶୀ ତେଲ ଗରମ ଅଛି କି ବେଶୀ ଜାଗାରେ ରହି ରଖି ଗଲା। ଆଉ ୱାନ୍ସ ପୋଡିଗଲା ମାନେ ସେ ଜିନିଷ ଟା ପିତା ହେଇଯାଏ।
ହୁ ହଁ ହଁ ଭଲ ଜିନିଷଟା କହିଲ ହଁ ହଁ। ଆଚ୍ଛା ହଉ ହଉ ରଖୁଚି ହେଲା ହଁ ହଁ।
ହଁ।